ହ୍ୟାଲୋ।
ହଁ।
କଣ କରୁଛନ୍ତି ଆପଣ?
ଏଇ ବସିଛି ଆଉ ଟିକେ ବହି ଦେଖୁଥିଲି। ପରୀକ୍ଷା ଅଛି ତ।
ହୁଁ ପାଠ ପଢିବା କଥା ଆଉ।
ହଁ।
ଆଉ ଯାହା କର ନ କର ପାଠ ପଢ଼ିବାଟା ନିହାତି ଦରକାର। ପଢିବା କଥା ମୁଁ ଏଇ ଯୋଉ ଝିଅକୁ ପକଉଛି।
ଆଛା।
ଶୋଇବ କହୁଛି ଭାବିଲି କଲ କରିବି ଆଉ।
ହଁ ହୁଁ।। ହ
ହ
ହଉ ତମ ବୟସ ଟା କେମିତି ଇକୋ ହଉଛି। ସେ ନାଇଁ ନାଇଁ ଏବେ ହେଇନି ହବ। ହବ ଆଉ ତୁମ ଭୟସ ଟା ଟିକେ ଇକୋ ହଉଛି।
ଏବେ କ୍ଲିୟର ହେଲା।
ହଁ ଏବେ ଠିକ୍ ଅଛି।
ହଁ ମୁଁ କହିଲି ରାତିର ଖାଇବା ସରିଲାଣି?
ନାଇଁ ନାଇଁ ହେଇନି ହବ ଆଉ।
ଆଛା।
ଆଉ ଆପଣ ଖାଇସାରିଲେଣି?
ନାଇଁ ନାଇଁ।
ଏଇ ରୁଟି ଡାଲମା ଆଉ।
ଓ ହୋ।
ହ ହଁ। ଆଉ କୁନିଝିଅ ଖାଇକି ଶୋଇଛି ନା ସେମିତି ଶୋଇପଡିଲେ।
ନାଇଁ ଖାଇକି ଖାଇଛେ। ଅଲି ରୋଟି ଡାଲମା ଟା ଦେହ ପାଇଁ ଆମର ସ୍ୱାସ୍ଥ୍ୟ ହେଲା।
ହଁ ରାତି ସମୟ ଟ ଟିକେ ହାଲକା ଖାଦ୍ୟ ଖାଇବା ଦରକାର ଆଉ।
ହୁଁ।
ହ ଆଉ ତୁମର ରୁଟି ନା ରାତିରେ ଭାତ?
ଆ
ହ୍ୟାଲୋ
ହ୍ୟାଲଉ
ହଁ ମୁଁ କହିଲି ତୁମର ରାତିରେ ରୁଟି ନା ଭାତ?
ନାଇଁ ଆମର ବି ରୁଟି।
ହୁଁ ରୁଟି ଟା ଭଲ ହାଲକା ଖାଦ୍ୟ ଖାଇବା କଥା ରାତିରେ।
ହଁ।
ହଁ ହଉ ଆଉ। କଣ କହିଲ?
ରୋଷେଇ ଏବେ କରୁଚ ନା କରିନ।
ନା ମୁଁ କୋଉ ରୋଷେଇ କରନ୍ତି ମୁଁ କେତେବେଳେ କେମିତି ଟିକେ ଗୁରୁତ୍ୱପୂର୍ଣ୍ଣ ଥିଲେ କରିଦିଏ ଆଉ।
ମଝିରେ ମଝିରେ ରଷେଇ କରିବା କଥା।
ହଁ ନା ବେଳେ ବେଳେ କରିଦିଏ ଯତି ଆବଶ୍ୟକ ପଡେ କରିଦିଏ ଆଉ।
କ ପଢାପଢି।
ହଁ ଏ ପଢାପଢି ଚାଲି ସେବେ ପରୀକ୍ଷା ଅଛି ଆଉ। ମୁଁ ଏ ଏଇ ପିଜି ପଢୁଛି ଆଉ।
ତୁ ସବିଛିିନ ଯାଉଛ‌। ହ।
ନାଇଁ ନାଇଁ ମୁଁ ଏଇ ଡିଷ୍ଟାନ୍ସ ରେ ପଡୁଛି ଦୂର ରେ କରୁଛି। ଏଇ କମ୍ପ୍ୟୁଟର ରେ।
ଆଚ୍ଛା। ହଁ। ଭଲ ପାଠ ପଢି ଘରେ ରହିକି ଲାଭ କଣ? ସବୁ ଦିନ। ହଁ ସବୁବେଳେ ପାଠ ପଢିବା କଥା ଏତେ
ହଁ ଏ ସୁବିଧା ନାହିଁ ବୋଲି ନହେଲେ ହଷ୍ଟେଲରେ ରହିଲେ ଭଲ ଆଉ ଘରେ କେହି ନାହାନ୍ତି।
ଆଉ
ହଁ।
ତୁ ପଟେ ଯୋଉ ପାଣି ଯାଇ ନା ଏ ଯୋଉ ପାଣି ଏବେ ସବୁ ମିଳିଛି।
ନାଇଁ ନାଇଁ ଆମ ଗଟେ ପ୍ରାଣୀ ଅଛି। ହ।
ପାଣି ଆସିନି ଏବେ ତ ପାଣିର ସୁବିଧା ସବୁପଟେ କରିଦେଲେଣି ଚାଷ କରୁଛନ୍ତି ନା। ପାଣି ପାଇଁ।
ହୁଁ। ନା ନା ଆମ ଗୋଟେ ପାଣି ସୁବିଧା ହେଇନି।
ଆଚ୍ଛା ନା ଆମ ପଟେ। ପାଣି ସୁବିଧା ହେଇଗଲାଣି ସେ ଯୋଉ ପାଣି ଖୋଳିଲେ କଣ କହିଲା ଯୋଉ ଯଦି କୁଅ ଖୋଳୁଛନ୍ତି। ବ ଏ କମ ରେ ପାଣି ବାହାରି ଯାଉଛି। ତାପରେ ପାଣି ଗୁଡାକ ବହୁତ ପ୍ରକାର। ଦୂଷିତ ପାଣି ଗୁଡାକ ସେ ସ ସବୁ କାର କଳକାରଖାନା ହେଇଯାଇଛି ନା ତ ସେଥିପାଇଁ ପାଣି ଗୁଡା ପୁରା ଦୂଷିତ ପାଣି କିନ୍ତୁ ଯୋଉ ପାଣି ଟା ଆସୁଛି। ସେଟା ଟିକେ ବାହାରୁ ଆସୁଛି ପାଣି ଟା କହୁଛନ୍ତି ଭଲ ପାଣି ଟିକେ ଦୂର ଏରିଆରୁୁ ଆସୁଛି। ତାପରେ ଯାହାର ବୋରିଂ କରିଛନ୍ତି ସେ ପାଣି ଟା ଟିକେ ଶୁଦ୍ଧ ଆସୁଚି। କାରଣ ସେଟା ବହୁତି ତଳ ଗଭୀର ପର୍ଯ୍ୟନ୍ତ ଖୋଳିକି ବାହାର କରୁଛନ୍ତି ଆଉ ଏଇ କୂଅ ପାଣି ଟା ଉପର ପାଣି ଲେଭୁଲରେ ଉ ପାଣି ଆମର ପାଣିର ସ୍ତର ବହୁତ ଉପରେ ଅଛି ତ ଅଳ୍ପ ପ ଖୋଳିଲା ମାନେ ପାଣି ବାହାରି ଆସୁଚି। ତ ସେଥି
ଆଚ୍ଛା।
ପାଣିଟା ଆସୁଛି ଟିକେ ଭଲ ପାଣି ତ ଗୋଟେ ଫିଲଟ୍ରେସନ୍ କରିକି ବି ଆମେ ବାଡ଼ିରେ ୟୁଜ୍ କରୁଚୁ। ଆବଶ୍ୟକ ପଡ଼ିଲେ ଆମେ ସେ ପାଣି ବି ଧୁଆ ଧୋଇ ବାସନରେ ବ୍ୟବହାର କରୁଛ ଖାଇବା ପାଇଁ ବ୍ୟବହାର କରୁନୁ ଆଉ
ଓ ହୋ
ହୁଁ ପ୍ରଥମେ ପ୍ରଥମେ କିଛି ଦିନ ଅ ଜାଣିଛ ସେଟା ପ୍ରଥମେ ପ୍ରଥମେ କିଛି ଦିନ ମାଗଣରେ ଦିଆଗଲା। କାହିଁକିନା ଲୋକମାନେ ତାର ବ୳ବ ବ୍ୟବହାର ଜାଣିବେ ବୋଲି କିନ୍ତୁ ଏବେ ତାର ୟୁନିଟ ପିଛା ପଇସା ନଉଛନ୍ତି। ଯେ ଯେତିକି ଜଳ ବ୍ୟବହାର କରିବେ ସେଇ ହିସାବରେ ପଇସା ଦେବେ ଆଉ ତଥାପି ବହୁତ ଭଲ ଅଛି। ମାନେ ଏତେ ବି ବହୁତ ଅଧିକ ପଇସା ନଉନାହାନ୍ତି ମାନେ ଭଲ ଅଛି ପଇସା ବହୁତ କମ ମାତ୍ରରେ ନଉଛନ୍ତି। ହଁ କାହିଁକି ନା ଯୋଉ ଜଣେ ଜଣେ ଘର ଅଛନ୍ତି ଯୋଉମାନେ ଆସିକି ବାହାରୁ ଭଡା ନେଇକି ରହୁ ଅଛନ୍ତି ସେମାନେ ତ ଆଉ କରିପାରିବେନି ନା ପାଇଁ ପାଣି ର ଅସୁବିଧା ଅଛି।
ହୁଁ। ପାଣି ନ ମିିଳିଲେ ତ ଚଳି ହବନି।
ହଁ ପରା
କାହିଁକି ନା ପାଣି ସେ ହିଁ ସବୁ କିଛି ପାଣି ବିନା କିଛି କରି
ହଁ ପରା ଯେମିତି ବଞ୍ଚିବା ପାଇଁ ନିଃଶ୍ଵାସ ନଉଛନ୍ତି।
ଆଚ୍ଛା। ପାଣି ଟା ବି ସେଇଭଳିଆ ନିହାତି ଦରକାର।
ହଉ ନା ପାଣିର ଟିକେ ମାତ୍ରା ଅଧିକ ପିଇବା ଦରକାର ଏବେ ଖରା ଦିନ ଟା ନା ଖରା ଦିନ ବି ବଡି କୁ ପାଣି ବହୁତ ଦରକାର କରୁଛି। ତାପରେ ଆଜିକାଲି ଆଉ। ଆ ଶୁଦ୍ଧ ପାଣି ମିଳୁଛି ନା ସବୁ ପାଣିରେ ତ କିଛିଟା ମିଶ୍ରିତ ପାଣି ପଳେଇ ଆସୁଛି।
ହଁ କଣ କରାଯ ଯିବ ଏବେ ତ ସବୁ କିଛି ହଁ ଦୂଷିତ ହେଇଗଲାଣି ଆଉ ବାୟୁମଣ୍ଡଳ ହିଁ ଦୂଷିତ। ପାଣି ବି ଦୂଷିତ ସବୁ କିଛି। ବେଶୀ କରି ଏଇ ଯୋଉ ଲୋକମାନେ ସଚେତନ ହଉନାହାନ୍ତି ଯେଉଥିପାଇଁ ସବୁ ଦେଖା ଦଉଛି ସମସ୍ୟା। କଳକାରଖାନା ବହୁତ ଗୋଟେ କଳକାରଖାନା ବହୁତ ଗଢି ଉଠଥିଲା।
ହୁଁ ତାପରେ ଆଗରୁ ଯେମିତି ଆମେ ଆଗରୁ ଆମେ ନାହିଁ ଆମ ପୂର୍ବରେ ଥିଲେ ଏ ପୋଖରୀ ନଦୀ ଗାଧୋଇବାକୁ ଯାଉଥିଲେ କିନ୍ତୁ ଆଉ ଏବେ ସେଇଟା ସମ୍ଭବ ହଉନହିଁ। କାହିଁକି ନା ସେଠି ବି ବହୁତ ପ୍ରକାରର ଅପରିଷ୍କାର ହେଇଗଲାଣି। ପାଣିର ମାନେ ବ୍ୟବହାର ଟା ବୁଝୁନାହାନ୍ତି ଏବେ ତାର ମାତ୍ରାଧିକ ନଷ୍ଟ କରିବାରେ ଲାଗିଛନ୍ତି କିନ୍ତୁ ସେଇଟା ଭବିଷ୍ୟତରେ ଏ ବହୁତ ଅସୁବିଧାର ସମ୍ମୁଖୀନ ହେବେ ସେଟା ଆଉ ବୁଝୁ ଶୁନାହାନ୍ତି ଆଉ।
ହୁଁ
ତାକୁ ଅପରିଷ୍କାର କରିବା ସାଙ୍ଗେ ସାଙ୍ଗେ ତାର ବହୁଳ ମାତ୍ରାରେ ଯୋଉ ଅପବ୍ୟବହାର କରୁଛନ୍ତି। କଣ କରିବା। ପାଣିର ମାତ୍ରା ଆସ୍ତେ ଆସ୍ତେ ଶୁଦ୍ଧ ପାଣି କମି କମି ଯାଉଛି ଏମିତିରେ ଯଦି ଆମେ କହିବା ପୃଥିବୀର ତିନି ଭାଗ ପାଣି ଗୋଟିଏ ଭାଗ ଜଳ ସରି ଗୋଟିଏ ଭାଗ ଅ ସ୍ଥଳ ଭାଗ ତିନି ଭାଗ ଜଳ ଭାଗ କିନ୍ତୁ ସେଇ ଜଳ ଭାଗ ବି ବି ଏ ଆମର ଯ ମାତ୍ର ତିନି ପ୍ରତିଶତ ଅ ପିଇବା ଉପଯୋଗୀ ହଁ ପରା ସେତିକି ବି ବୁଝୁ ସୁୁନାନ୍ତିି କଣ କରିବା ଆଉ। ଭବିଷ୍ୟତକୁ ଟିକେ ଦେଖିକି ବ୍ୟବହାର କରିବା କଥା କିନ୍ତୁ ସେ ଆଉ। କରୁନାହାନ୍ତି ଆଉ। ହଉ ତୁମର ପାଣି ଫୁଟେଇକି ପିଉଛ ନା।
ହଁ ହଁ ଆମର ସବୁବେଳେ ପାଣି ଫୁଟା ହେଇ ପିଆ
ହଁ ପରା ଫୁଟେଇ ପାଣି ଶୁଦ୍ଧ କରିକି ପିଇବା କଥା। କାହିଁକି ନା ଆମକୁ ପାଣି ଦେଖାଯାଉଛି ବି ସଫା ସୁନ୍ଦର ଦେଖାଯାଉଛି କିନ୍ତୁ ପାଣି ଭିତରେ ତାର ଶୁଦ୍ଧ କଥା ଟା ଜଣା ପଡେ ନାହିଁ। ଖାଲି ଆଖିକୁ ନା
ହଁ।
ପାଣିକି ଫୁଟେଇକି ପିଇବା କଥା। ହଉ ହଉ ଆଉ ପାଣିର ମାତ୍ରା ଟିକେ ଅଧିକ ପିଇବା ପାଇଁ କରିବ ଖରାଦିନ। ହଉ ହଉ ମୁଁ ତାହେଲେ ରଖୁଛି। ପରେ କଥା ହବା ଆଉ।
ହଉ ଠିକ ଅଛି।
ହଉ ରଖିଦିଅ।
ହ।